ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆପଣ ଏବେ କଣ କରୁଛନ୍ତି?
ନାଇଁ ଏଇଠି ବସିଛି।
କିଛି ଏନ କିଛି କାମ ନାହିଁ। ଆଜ୍ଞା ତାପ - ସୋ ସୋଇପଡେ ଟିକେ ସବୁବେଳେ ଆଜି ଆଉ ଶୋଇଲିନି ବର୍ଷା ପାଗ। ଶୀତ। ଲାଗୁଛି ଶୋଇଲେ ଆଜ୍ଞା
ଆ ଶୋଇଲେନି
ଶୋଇଲିନି ତଣ୍ଟି ଫଣ୍ଟି ଦରଜ ହେଇଯାଇଛି ଟିକେ ଓଦା ହେଇକି ଆଉ ଶୋଇଲିନି। ତଣ୍ଟି ଫଣ୍ଟି ଦରଜଛି କୁହନ୍ତି ତଣ୍ଟି ଦରଜ ହେଲେ ଏ ଯୋଉ ପଣା ପାଣି ଟିକେ ଦରଲେ ହିଁ। ନୂଳ ଲୁଣ ପାଣି ଟିକେ କରିକି ପିଇବାକୁ ଲୁଅ ଗଗଲିଙ୍ଗ କରିବାକୁ। ଅ ଆମର ଏକରେ କୁହନ୍ତି କିରୋସିନ ଟିକେ ମାରିଦବାକୁ ଗଳାରେ ଭଲ ହେଇଯାଏ ବୋଲି।
ଆଚ୍ଛା ଆଚଛା କିରୋସିନ ତ ଏଠି ମୋର ମିଳୁନି। ଆ କ କଉଠି ନା ଦେଖିବାକୁ ପଡିବ। ହଁ ଲୁଣ ପାଣି ଟିକେଗଗଲିନିଗ କରିଦେବି ହରିଡା।
ରିଡ଼ା ହଁ।
ଆଛା। ହରିଡ ତ୍ରିଫଳା।
ତ୍ରିଫଳା ବାହାଡ। ହରିଣା ବାହାଡା ହରିଡ଼ା। ଆଚ୍ଛା ଆପଣଙ୍କ ଆଡେ ଆ ଏବେ ତ ବର୍ଷା ଦିନ ଚାଲିଛି ଆଉ ବଷ ଷରେ ବିଭିନ୍ନ ପ୍ରକାର ରୋଗ ହଉଛି ଯେମିତିକି ମ୍ୟାଲେରିଆ ହଉ ଡେଙ୍ଗୁ ହଉ। ଆଉ ହଇଜା ହଉ ନହେଲେ ଝାଡା ହଉ ଜର ହଉ। ତାଲେ ଆପଣ ସେଥିରୁ ରୋ ରୋକିବା ପାଇଁ ଆପଣ କଣ କରୁଛନ୍ତି କଣ ସ ତୋ କଥା ଅବଲମ୍ବନ କରୁଛନ୍ତି ମୁଁ କଣ କରୁଛି ନା
କାଲି ସନ୍ଧ୍ୟା ବେଳେ ଛାତ ଉପରକୁ ଯାଇକି। ଆମ ଛାତ ଉପରେ ବହୁତ ଡବା ଡବି ପଡିଥିଲା ଏ ଡବା ଖୋଳ ଏମିତି। ବ୍ୟାଗ କେତେଟା ଝୁଲିଥିଲା ଆଉ ଯୋଉ କୁଣ୍ଡରେ ବି ଗଛ ନ ଲାଗିଛି। ପାଣି ଟା ତାର ଯାଉନି ଥିଲା ମୁଁ ସବୁ ଛାତ। ଉପରେ ସଫା କରିଦେଇ ଜଙ୍ଗଲିଆ ଟାଙ୍କି ତଳ ଏ ସବୁ ସବୁ ସଫା କରିଦେଇଛି ଆଉ। ସେ କଅ କି ସପ୍ତାହରୁ ଅଧିକା ଯୋଉ ଜାଗାରେ ଜଳ ଟା ରହିବ। ସେଠି ମାନେ ମଶା ଅଣ୍ଡା ଦେଇ ଦିଅନ୍ତି। ଆଉ ସେଠି ଆମର ଏଠି ପ୍ରଚାର ହୁଏ ଆଉ ମଶା ସା ତ ଦିନ ରୁ ଅଧିକା ଗୋଟେ ଜାଗାରେ ପାଣି ରଖିବନି ଆଜବେଷ୍ଟ ଷ୍ଟାର୍ ଟାୱାର ରେ ଯୋଉ ଉ ଯୋଉ ଗାଡିର ଟାୟାର ଟାୟାର ଟାୟାର ରେ ପାଣି ରହିବ ନଡିଆ ଖୋଳ ପାଠୋଲା ଏସବୁ ପାଣି ଯୋଉଠି ରହିବ ହେଇ ଯେ ସେ କହନ୍ତି ଗୋଟେ ଡେଙ୍ଗୁସିଆ ମାଛ ଗୋଟେ। ତା ଅଣ୍ଡାକୁ ଖାଇଦେବେ ଏଠି ତ ସେ ଉୁଡା ସବୁ ନାହିଁ ମୁଁ ଛାତ ଉପରେ ଯାଇଏ ସ ଫା ସେଠୁ କରିଦେଇଛି ଏଇ ତଥାପି ନିଜ ଇଏ ବଳରେ। ଜଣଙ୍କୁ କହିକିରି ଏ ଆମ ଲାଇନରେ ଛଅଟା ଖଣ୍ଡେ ଟଗର ଗଛ। ଆଉ କହିକିରି କାଲି ହଣେଇଛି ମୁଁ କହିଲି ଏଇଟା ହାଣି ଦିଅ ଆଉ। ଟିକେ ଟିକେ ମାନେ ଏବେ ହାଣି ଦେଲେ ଗଛକୁ ବାଧିବନି। ପ୍ରଚୁର ପରିମାଣରେ ଉପରୁ ଜଳ ତାକୁ ମିଳିବ। ମାଟି ଟା ବି ଓଦା ଥିବ ଗଛ ଟାକୁ ବାଧା ହବନି ସେ ବି ଗଛ କଅଁଳି ଯିବ। ବହୁତୁ ଜଙ୍ଗଲିଆ ହେଲେ ମା ଉ ମଶା ମାଛି ମାନେ ସେଠି ରହିବେ। ତ ବଂଶ ବିସ୍ତାରୁ କରିବେ। ଆଉ ସେ କହିଲା ମତେ ମା ପଇସା ଦରକାର ହଁ ଯାହା ପଇସା ନେ। ଏଟା ହାଣିଦି ଟିକେ ନା ଯାହାର ଗଛ ସି କଣ କହିବ ବୋଲି ନାଇଁ। କହିବେନି ସେ ସବୁ ଜାଣିବା ଲୋକ ଆ ସେ ସବୁ ଆଜି ସେ କାମ ଟା କରେଇଚି।
କରେଇଚି।
ଆଉ ଛାତ ଉପରେ କାଲି ସଫା କରିଦେଇଚି। ଆମେ ନିଜେ ସଚେତନ ହବା ସହିତ କେତେ ଜଣଙ୍କୁ ସଚେତନ କରେଇବା। ଯେମି ପାଣି ନ ଜମିବ ଖାଲ ଜାଗା ମାନଙ୍କରେ। ସେ ମାଟି ଫାଟି ପକେଇ ଦେଇକି ପାଣି ଟା ଜ ନ ଜମିବ।
ଆଜ୍ଞା ସେମାନେ ଯଦି ଆମେ ପ୍ରସ୍ତୁତ ହବା କୋଉଠି ଗଣ୍ଡେ ପାଣି ଟା ଜମେଇକି ରହିଲେ ସେଠି ମଶା। ମାନେ ଅଣ୍ଡା ଦିଅନ୍ତି ଆଜ୍ଞା। ସେଏତ ସକାଳେ ଯାଇକି ଗଛ ମଞ୍ଜି ପକେଇ ତି ଆଉ ମୁଁ ଭାବେ ଏମିତି ମୋ ଭଳି କେତେ ଜଣେ ଯଦି କିଛି କିଛି ଟିକେ ଚିନ୍ତା କରିବେ ଆମର ଯୋଉ ଋତୁ ଚକ୍ର ଅନୁସାରେ। ପ୍ରତ୍ୟେକ ଋତୁରେ ପ୍ରତ୍ୟେକ ଜିନିଷକୁ ଆମେ ଅନୁଭବ କରିପାରିବା ଆଜ୍ଞା ଦିନରେ ଖରା। ବର୍ଷା ଦିନରେ ଠିକ ବୃଷ୍ଟିପାତ ହବ ଆଜ୍ଞା ଟିକେ ଦରକାର ଜଳ ମିଳିବ। ଜଳ ଅଧିକା ହେଲେ ଖରାପ। କମ ହେଲେ ଖରାପ ଅଧିକା ଆଜ୍ଞା ଏଇ ଯୋଉ ବର୍ଷାଟା ଲାଗି ରହେ। ତି ଏମିତି ଯି ଲାଗି ରହିବ ନଦୀର ପାଣି ଫୁଲିବ ଆଜ୍ଞା ବନ୍ୟା ବା ତ୍ୟା ହବ ହଁ ଯାଉଥୁଲି କି ରେଭେନ୍ସା ଇଂଭରସିଟ୍ ଆଜ୍ଞା ଦେଖି। ତି ନଈ କୁଳିଆ ଲୋକମାନେ। ସେମାନେ ବନ୍ଧ ଉପରେ ଆସିକି ତାଙ୍କ ସିମା ପ୍ରସ୍ତୁତ କରିୁଚନ୍ତି। ଯଦି ନଈରେ ପାଣି ଆସିଯିବ ସେମାନେ ଉପରକୁ ପଳେଇ ଆସିବେ।
ମୁଲା ଅହଁ ଏମାନେ କେ
ଏମାନେ କେତେ ବିପଳ ରହିଛନ୍ତି ଆମେ ଛାତ ତଳ ରହିଯାଉଛେ ଏମାନେ ଖରା ବର୍ଷା ଶୀତ ବାହାରେ। ନଈରେ ପାଣି ଆସିବା ପୂର୍ବରୁ ପୂର୍ବ ପ୍ରସ୍ତୁତି ହଉଛନ୍ତି। ଆଜ୍ଞା ହଁ ଏମିତିକା। ମସୁରୁ ଟାଙ୍ଗିକି ଶୋଇବା ଆଜ୍ଞା ଆଉ ମଶା ଦାଉରୁ ରକ୍ଷା ପାଇବା ପାଇଁ। ଏବେ ତ ବର୍ଷା ଦିନରେ କହିବେ ଡେଙ୍ଗୁ ହେଲା ଡେଙ୍ଗୁ ମଶା ଇଏ ସିଏ। ମ୍ୟାଲେରିଆ ରୋଗ ହବ ଆଉ ହଇଜା ଏ ସବୁ ଝାଡା ବାନ୍ତି ସବୁ ହୁଏ ତାପରେ ଠାକୁରଙ୍କୁ ଏନା ଜ୍ଵର ହେଇଛି। ଆ ମାନେ ସମସ୍ତଙ୍କ ଦେହ ଟା। ଦୁର୍ବଳ ରହିବ ଆଜ୍ଞା। ଠାକୁର ଅଣସରରେ ଅଛନ୍ତି ଯିଏ ସୃଷ୍ଟିର କର୍ତ୍ତା ସେଏ ତ ଜରରେ ଆଜ୍ଞା ଆମ୍ଭ ଆମେ ତ ମଣିଷ
ଯୋଉଠି ମାନେ କଚା ରାସ୍ତା ସେଠି ଟିକେ ମାଟି ଫାଟି ପକେଇଦବା ମାଟି ପକେଇଦେଲେ ରାସ୍ତା କେତେ ସମତଲ ହେଇଯିବ ପାଣି ଟା ଜମିବନି କୋଉଠି ଟିକେ ପାଣି ଟା ନ ଜମେଇଦବା ଏଇଭଳି ଟିକେ ଟିଏ ପ୍ରସ୍ତୁତି
ଏଇ ପ୍ରତି ସଚେତନ ସଚେତନ ରହିବା କଥା ଆଉ।
ହଁ ନିଜେ ସଚେତନ ହେଇକି ଆଉ ପାଞ୍ଚଟା ଲୋକଙ୍କୁ ସଚେତନ କରେଇଲେ ଆଉ ଠିକ ହବ ଆଉ ଆମର ବି ଏ ଠି ମାନେ ମଶା ହେଲେ ମଶା ଧୂଆଁ ଗାଡି ବୁଲେ ସନ୍ଧ୍ୟା ହେଲେ
ଆଚ୍ଛା।
ହଁ ଦିନେ ଛଡା ଦିନେ ମଶା ଧୂଆଁ ଗାଡି ବୁଲେ ଯୋଉ ଦିନ ମ ମଶା ଧୂଆଁ ଗାଡି ଟା ବୁଲିବ ସେଦିନ ମଶା ଖାମ ଖାଇବନି। ତାହା ପର ଦିନ ଯିବ ପୁଣି ତା ପରଦିନ ମଶାଧୂଆଁ ଗାଡି ବୁଲେେ ଏମତିକା।
ଆଚ୍ଛା। ଆଉ ଆପଣ କିଛି ପଚାରନ୍ତୁ?
କଣ କରିବାକୁ ଭଲ ଲାଗେ? ରୋଷେଇ କରିବାକୁ ଭଲ ଲାଗେ, ଗଛ ଲଗେଇବାକୁ ଭଲ ଲାଗେ, କିମ୍ବା ପା ଠ ପଢିବାଆକୁ ଭଲ ଲାଗେ କିମ୍ବା ପୂଜା ଅର୍ଚ୍ଚନା ମାନେ ବହି ପଢିବା କି ଉଁ ଉଁ ମାନେ ଗୋଟେ କଣ ସିଲେଇ କଣ କରିବା କିଛି ଭଲ ଲାଗେ?
ମତେ ଅ ର ମତେ ପଢିବାକୁ ଭଲ ଲାଗେ। ମୁଁ ବିଭିନ୍ନ ପ୍ରକାର ଗପ ବହି ପଢେ ଆଉ ରୋଷେଇ ତ ମତେ ଆସେନି କିନ୍ତୁ ମତେ ବୁଣା ବୁଣିରେ ସେ ଯୋଉ ଆସନ କରନ୍ତି ଉଲ୍ ବ୍ୟବହାର କରିକି ସିମେଣ୍ଟଇ ଜରି ଉପରେ ସେଗୁରା କରିଆସେ।
ଆଛା ଘର ପାଇଁ କେତେ ଆସନ କରିଛନ୍ତି?
ହଁ ମୁଁ କରିଛି ଚାରି ପାଞ୍ଚଟା ଚାରି ପାଞ୍ଚଟା ଆସନ ଏବେ ବି ନୂଆ ନୂଆ ବୁଣା ଶିଖିଥିଲି ବର୍ଷେ ଦି ବର୍ଷ ହେଇଗଲାଣି ଚାରି ପାଞ୍ଚଟା ଖଣ୍ଡେ ଆସନ ମୁଁ କରିଛି। ତିଆରି
ଆଚ୍ଛା ଆଚ୍ଛା ଉଲ ରେ ବୁଣା ବୁଣି ନା ଉଲରେ କଣ୍ଟା ରିକି କ୍ରୁସ ରେ ଏମିତିଛି ନୁହଁ ସେମତିକା
ନାଇଁ ନାଇଁ ହେମିତି ଖାଲି। ସେ ଯୋଉ ଇଏରେ ତିଆରି କରନ୍ତ ଏମିତି ସେମିତି ଆସେନି ଯୋଉ ଜିନିଷ ତିଆରି ସେଗୁରା ଆସେନି।
ଏଇ ଯୋଉ ଜରି ଯୋଉ ସିମେଣ୍ଟ ଜରି ପରିକା ସେଇଥିରେ କର ଆଉ ନା ନାଇଁ?
ଆଜ୍ଞା ଆଜ୍ଞା ସେଇ ସିମେଣ୍ଟ ଜରି ଉପରେ ଏ ବୁଣା ହେଇକି ବିଭିନ୍ନ ଡିଜାଇନ କରିକି ତାକୁ ଆସନ ରୁ ପେ ବ୍ୟବହାର କରାଯାଏ ଆଉ। ଚାନ୍ଦ ଟାଇପ ର ଦେଖାଯାଉ ତ ପୁରା ଆଜ୍ଞା ଆଜ୍ଞା।
ଆଉ କଣ ଭଲ ଲାଗେ?
ହଁ ଭଲ ହେଇଛି। ଆଉ ଉଁ ବିଭିନ୍ନ ପ୍ରକାର ଜିନିଷ ଯେମିତି କାଗଜର ହଉ କି ପ୍ଲାଷ୍ଟିକ ଜିନିଷ ର ହଉ ବିଭିନ୍ନ ପ୍ରକାର ଜିନିଷ ତିଆରି କରିପାରିବି ବିଭିନ୍ନ ପ୍ରକାର କ୍ରାଫ୍ଟ ଜିନିଷ କରେ ତିଆରି କରେ ଆଉ ମତେ ଚେସ୍ ଖେଳିବାକୁ ମଧ୍ୟ ଭଲ ଲାଗେ ଆଉ ଆଉ ଏମିତି ଆଉ ଗୀତ ଶୁଣିବାକୁ ବି ଭଲ ଲାଗେ ଆଉ।
ଏ ଯୋଉ ମାନେ
ତୁ ମାନେ ଯୋଉ ଜିନିଷ ନଷ୍ଟ ହେଇଯାଉଥିବ କି ଗୋଟେ ପ୍ରସ୍ତୁତ କରିପାରିବା ସେମିତି କିଛି କଣ କରିପା ଆଜ୍ଞା ମୁଁ ପ୍ଲାଷ୍ଟିକି ବୋତଲ ଯୋଉ ଗୁରା ଆସୁଛି ବି ଥଣ୍ଡା ବୋ ତଲ ହଉ ସେଗୁରାକୁ କାଟିକି ସେଥିରୁ ବ ପୋ ଫୋନ୍ ଷ୍ଟାଣ୍ଡ କରି ଛି ଆଉ ତାପରେ ଯୋଉ ସଢେଇ ଇ ଆ ନଡିଆ ଖୋଳ ସଢେଇ ସେଥିରୁ ବି କଣ୍ଢେଇ ତିଆରି କରିଚି। ଆଉ ସେଥିରେ ଗୋଟେ ଗଛଟେ ବି କରିଥିଲି ତାର ଖୋଳ ଦେଇକି ତାକୁ ଗଛ କରିଥିଲି। ତାପରେ ଯୋଉ ବଲ୍ ଯୋଉ ବଲ୍ ଲାଇଟ୍ ବଲ୍ ରହୁଛି ହ୍ୱା ରହୁଛି ଦଶଟା ସେ ନୂଆ ଡା କୁ ନା ସେ ବଲ୍ ଯେତେଳେ ଫା ଇଏ ହେଇଯାଏ ତାକୁ
ଟିକେ ଭଲ ଜାଗାକୁ ଆସ ଭ ଭୟସ୍ ଅପଡାଉନ୍ ହଉଚି।
ଆଚ୍ଛା ବର୍ଷ ହଉଚି ତ ସେଥିପାଇଁ ଟିକେ ନେଟୱାର୍କ ଇସୁ ଥିବ ମୁ ଛାତ ଉପରେ ହିଁ ବସିଚି।
ଆଚ୍ଛା-ଆଚ୍ଛା।
ସେଇ ବଲ୍ ରୁ ମଧ୍ୟ କିଛି ଜିନିଷ ତିଆରି କରିଛି।
ହୁଁ ଯୋଉ ଜିନିଷ ଟା ନଷ୍ଟ ହେଇପାରୁଛି ସେଥିରୁ ଆମେ ଗୋଟେ କିଛି ସଂଗ୍ରହ କରିପାରିବା। ସେଇଟା ହଉଚି ଗୋଟେ ଭଲ କାମ ଅଦରକାରୀ ଜିନିଷକୁ ଆମେ ଦରକାରରେ ପରିଣତ କରିଦବା।
ଆଜ୍ଞା।
ଭଲ କଳା ଅଛି ଆଉ ଠାକୁର ତମକୁ ଗୋଟେ ଭଲ କଳା ଦେଇଛନ୍ତି ଆଉ।
ଆଜ୍ଞା।
ଆଉ ରାତି ପାଇଁ ରୋଷେଇ କିଏ ପ୍ରସ୍ତୁତ କରନ୍ତି ବ ଘରେ ମାଆ କରନ୍ତି?
ମାଆ।
ମାଆଙ୍କୁ
ବଡ ବୋଉ ବ ବୋଉ ଯେତେବେଳେ ରୁଟି ହୁଏ ସେତେବେଳେ ମୁଁ ଚକଡି ଦିଏ ଆଉ ସେମିତି ଆଉ କିଛି ମୁଁ କରେନି ବଡ ବୋଉ ହେଇକା ଅଛନ୍ତି ସମସ୍ତେ କରନ୍ତି ଆଉ
ଆଚ୍ଛା। ଭାଇ ଭଉଣୀ କି ପାଠ ପଢେଇବାରେ ସାହାର୍ଯ୍ୟ?
ହଁ। ମୋ ସାନ ଭାଇ ଟା ଏଇନୁ ପୁରା ସବୁଠୁ ସାନ ଯିଏ ସିଏ ଏଇନୁ ପଢୁଛି ନବମ କ୍ଲାସ୍ ରେ ତ ସିଏ ତାର ପାଠ ଯେତେବେଳେ ପଚାରେ କି କୌଣସି ଜିନିଷ ଟା ଗଣିତ ହଉ ବିଜ୍ଞାନ ହଉ ବୁଝି ନପାରେ ଆସିକି ପଚାରେ ମୁଁ ହିଁ ତା କୁ ବୁଝେଇ ଦିଏ ଆଉ।
ହଁ। ସେ ପାଠ ପଢା ଟା ସବୁବେଳେ ମାନେ ପଢିବା ଆଉ ପଢେଇବା ସେ ଯୋଉ ଟଚ୍ ଟା ରହିଲେ ଭଲ।
ଆଜ୍ଞା।
ପଢିବା ସହିତ ପଢେଇବା। ଜ୍ଞାନ ଆଦାନ ପ୍ରଦାନ ଭଲ ଲାଗେ। ତମ ସହିତ କଥା ହେଇକି ମତେ ବହୁତୁ ଭଲ ଲାଗିଲା। ମୂଲ୍ୟବାନ ସମୟ ଦେଲ ଜୟ ଜଗନ୍ନାଥ ରଖୁଚି।
ଆଜ୍ଞା।